ଓ।
ହଁ।
କଣ କରୁଚ?
କିଛି ନାହିଁ ଏଇଠି ବାହାରେ ବୁଲୁଛି ଛାତ ଉପରେ।
ଆଚ୍ଛା ହୁଁ ମୁଁ ଏଇଠି ବସିଛି ଆଉ କଣ କରିବି?
ଉ
ଆଉ ଭଲ ଅଛ? ଆଉ ଆଜି
ଖାଇବା ମାନେ ଲଞ୍ଚ ଖରାବେଳ
ନାଇଁ ଇଭିନିଂରେ କଣ ଟିଫିନ୍ କଣ କରିଥିଲ? ନାଇଁ-ନାଇଁ ଇଭିନିଂରେ କଣ ଟିଫିନ୍ କରିଥିଲ?
ଇଭିନିଂ ରେ ପକୁଡି ଖାଇଥିଲୁ‌।
ଆଚ୍ଛା ବଢିଆ ଆଉ।
ଆଉ ତମେ?
ଉଁ ମୁଁ ତ ସନ୍ଧ୍ୟାବେଳେ ସେମିତି କିଛି ଖାଇନି ଚା ପିଇଥିଲି ବିସ୍କିଟ୍ ଖାଇଥିଲି।
ଆଚ୍ଛା ଆଉ ଲଞ୍ଚ ରେ କଣ କରିଥିଲ?
ଲଞ୍ଚରେ ଆଜି ଆମର ମାଛ ତରକାରୀ ହେଇଥିଲା। ଭାତ ମାଛ ତରକାରୀ ଖାଇଥିଲି।
ଆଚ୍ଛା।
ଆଉ ତମେ?
ମୁଁ ଆମର ଚିକେନ ହେଇଥିଲା।
ଆଚ୍ଛା।
ଆଉ ଏବେ କୋଉଠି ଅଛନ୍ତି? ହଁ-ହଁ ଭାତ ଚିକେନ।
ହଁ ମୁଁ ତ ଘରେ ହିଁ ଅଛି ଭୁବନେଶ୍ୱରରେ ରୁହେ କିନ୍ତୁ ଘରେ କୁ ଏବେ ଆସିଛି ଘରେ ଅଛି ଆଉ।
ଆଚ୍ଛା।
ହୁଁ। ଆଉ ତମର ଦିନ ସାରା ଆଜି କଣ କଲ କଣ ଖବର ସବୁ କଣ ଚାଲିଛି?
ଆଉ ଦିନ ସାରା ଏମିତି ସକାଳୁ ଉଠିକି ତ ଗାଧୁଆ ପାଧୁଆ ସରିଲା ପରେ ଯାଇଥିଲି ଆଜି କମ୍ପ୍ୟୁଟର ରେ ଥିଲା ଏକ୍ଜାମ। କମ୍ପୁଟର କ୍ଲାସ ଯାଇଥିଲି ତାପରେ ଏକ୍ଜାମ ଦେଇକି ଆସିଲା ପରେ ତାପରେ ଫ୍ରେଶ ହେଇ ଲଞ୍ଚ କରି ତାପରେ ଶୋଇ ପଡିଥିଲୁ‌ଇଁ। ଉଠିଲା ପରେ ଏଇ ସ୍ନାକ୍ସ କରିକି ତାପରେ ଏଠି ବାହାରେ ଛାତ ଉପରେ ଆସି ଅଛି ଆଉ। ଆଉ ତମର-ତମର ଦିନରେ ଆଜି କଣ?
ଦିନରେ ଆଜି କଣ ସେଇ ମୋର ସେଇ ସକାଳ ମୋର ତ ଉଠିବା ହିଁ ଲେଟ୍ ହେଇଯାଏ ସକାଳୁ ଉଠୁ-ଉଠୁ ଲେଟ୍ ହେଇଯାଏ। ଲେଟ୍ ରେ ଉଠିଲି ସେ ସକାଳୁ ବ୍ରେକ୍ ଫାଷ୍ଟ କରିକି ତାପରେ ଗାଧୁଆ ପାଧୁଆ କରିସାରିକି ତାପରେ ପୁଣି ଟିକେ ଲଞ୍ଚ କରିକି ଶୋଇପଡ଼ିଥିଲି। ସନ୍ଧ୍ୟାବେଳକୁ ଟିକେ ମାର୍କେଟ ଯାଇଥିଲି ବଜାର ବାହାରକୁ। ତାପରେ ଆସିକି ଏଇଠି ଅଛି ତାପରେ ଚା ଫା ଟିକେ ପିଇଥିଲି ଏବେ ବି ସେଇ ବସିଛି ଘରେ ଆଉ।
ଆଚ୍ଛା।
ହୁଁ ତମ ସେପଟେ କଣ ଖାଇବା କଣ ଭଲ ମିଳେ?
ଆମର ସେମିତି କିଛି ପର୍ଟିକୁଲାର ନାହିଁ ସେମିତି ଫେମ୍ ଫେମସ୍ କିନ୍ତୁ ଆମର ସବୁ ବଢ଼ିଆ ସବୁ ଟେଷ୍ଟି। ଗୋଟେ ଗୋଟେ ଜାଗାରେ ସବୁ ସବୁ ଟେଷ୍ଟ ଖାଇବା ମିଳେ।
ଉୁଁ ଆଚ୍ଛା
ଆମର ଅଛି ନା ଗୋଟେ ଗୋଟେ ଜାଗ୍ ହଁ
ଆଚା ବଢ଼ିଆ ତମ୍ ମତେ ତ ଆସେନି ରୋଷେଇ ତମକୁ ଯାହା ବଢିଆ ରୋଷେଇ ଆସେ କଁ କଁ ସବୁ ରୋଷେଇ ଜାଣିଚ?
ରୋଷେଇ ଉପରେ ସବୁ ଟିଫିନ୍ ଯାହା ବନାହବ ମୁଁ ଜାଣିଚି ମ୍ୟାଗି, ଚାଓମିନ୍। ପାସ୍ତା।
ଆଚ୍ଛା ଏଗୁଡ଼ା ସବୁ ମାନେ ବ୍ରେକ୍ଫାଷ୍ଟ ଇଭିନିଙ୍ଗ୍ ଖାଇବା ସବୁ ଆଉ ସବୁ କଣ ମେନ୍ ଆଇଟମ୍ କଣ ଜାନି
ମେନ୍ ଆଇଟମ୍ ଆଉ ଯାହାବି ସବୁ କିଛି ମମି ହେଲ୍ପ କଲେ କରିଦେବି ଆଉ।
ଆଁଚ୍ଛା ଆଉ ତାଏଲେ ଜଣାଅଛି।
ହୁଁ।
ଅଁ। ହୁଁ ମତେ ତ ସେମିତି କିଛି ରୋଷେଇ ବେଶୀ କିଛି ଜଣ୍ ନାଇଁ ମାନେ ସିମ୍ପୁଲ ଖାଇବା ଯାହା ଯେମିତି ଭା ତ ଡାଲି, ଭଜା ଏମିତି ଏଇ ଟାଇପ୍ ର ହିଁ ବନେଇ ପାରିବି ଆଉ ଏମିତି ତ କିଛି ଜଣା ନାଇଁ ଖାଇବା।
ଆଉ ତାଏଲେ ବାହାରେ ରହୁଚ କେମିତି ଖାଉଚ?
ହୁଁ ଖାଇବା ସେମିତି ମାନେ ରୁମ ରେ ଅଛନ୍ତି ପିଲା ନା ମିଶିକି ସବୁ ହଁ ରୁମମେଟ୍ ମାନେ, ମୁଁ ଆମେ ସବୁ ମିଶିକି ରୋଷେଇ କରୁ। ଆଉ ମୁଁ ତ ନର୍ମାଲି ସେଇ ତ ଏମିତି ସିମ୍ପୁଲ୍ ଖାଇବା ହିଁ କିଛି ବନାଏ। ଆଉ ସେମାନେ କେତେବେଳେ କେମିତି ମସଲା ତରକାରୀ କଲେ କିଛି ଖାଇବା ବନେଇଲେ ମିଶିକି କରିଦିଏ ମିଶିକି କରୁ ଖାଉ ଓଉ।
ଉୁଁହୁଁ କେତେ ଜଣ ଅଛ ତମେ ମାନେ ମିଶିକି?
ମିଶିକି ଆମ ରୁମ୍ ରେ ଆମେ ଚାରିଜଣ ରହୁଛୁ।
ଆଁଚ୍ଛା ସମସ୍ତଙ୍କ ସାଙ୍ଗରେ ଭଲ ବଣ୍ଡିଙ୍ଗ୍ ନା କଁ?
ହଁ ହଁ ସମତଙ୍କ ବହୁତ୍ ଭଲ ଭଲ ପିଲା ସମସ୍ତେ। ଆଗରୁ ବି ରହୁତିଲି ଯେ ଳେ ପଢ଼ାପଢ଼ି କରୁଥିଲି ସେତେବେଳେ ରହୁତିଲି ମାନେ ଖାଇବା ହଷ୍ଟେଲରେ ହିଁ ରହୁଥିଲି ଖାଇବା ଦିଅନ୍ତି। ଆଉ ଏବେ ତ ଅଲଗା ହଟଲେ ଆଉ ବି ରୋଷେଇ କରିଆ ପାଇଁ ପଡ଼ୁଚି ମିଶିକି ରୋଷେଇ କରୁ ଖାଉ ଆଉ।
ଉୁଁ ହୋ ଆଚ୍ଛା।
ଉୁଁ।
ଆଉ ତଅଁ ତମ ଘର ସାଇଡରେ କଣ ସବୁ ଫେମସ୍ ଖାଇବା ଫେମସ୍ କଣ ସବୁ ଅଛି?
ଉୁଁ ଆ ଆମର ବି ସେଆ କିନ୍ତୁ ଦହିବରା ଆମର ଏପଟେ ଭଲ ସବୁ ମିଳେ ଦହିବରା ଖାଇବାଟା ବଢିଆ ଆମର। ଅଛି ଉୁଁ ଆଉ।
କଣ ଫେମସ୍?
ଉୁଁ। ଉୁଁ ଆଉ ସେମିତ ସବୁ ଖାଇବା ହିଁ ଭଲ ମାନେ ଓଡିଶାରେ ତ ପ୍ରାଏ ଜାଗାରେ ସବୁ ଖାଇବା ଭଲ ହିଁ ସବୁ ଜାଗାରେ। ଖାଇବା ଭଲ ମିଳେ ତ ଆମର ବି ସେମିତ୍ ସବୁ ଭଲ ଖାଇବା ସେମିତି କିଛି ଖରାପ ନାହିଁ ଯେଉଟା ବୁ ଖରାପ ଉଁ ନା କଁ ଘରେ ସବୁ କିଏ କିଏ ଅଛନ୍ତି?
ଟିକେ ଶୁଭିଲାନି କଣ ତ।
ମୁଁ କହିଲି ଘରେ ସବୁ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଉଁ ମୋ ବାବା, ମମି ମୋ ଜେଜେମା ଆମେ ଭାଇ, ଭଉଣୀ ଆଉ।
ଉଁ ଆଚ୍ଛା ଆମର ବି ସେଇଆ ଆମେ ତିନି ଭଉଣୀ, ବାବା, ମାମା। ଆମର ଅଛନ୍ତି ଆମର ଜଏଣ୍ଟ ଫ୍ୟାମିଲି ସବୁ ଦାଦା, ଖୁଡି ବି ସମସ୍ତେ ଅଛନ୍ତି ବାକି ସମସ୍ ତ ଅଲଗା ଅଲଗା ରହୁଚନ୍ତି ଆମର ଆମେ ରହୁଚୁ ସେମାନେ ଭଲରେ ରଉ ଭଲ ସମସ୍ତ ତ ଭଲ। ସମ୍ପର୍କ ଆମର ସମସ୍ତଙ୍କ ସହିତ ବହୁତ ଭଲ କିନ୍ତୁ ସମସ୍ତେ ସେପାରେଟ୍ ହେଇଚନ୍ତି ଆଉ।
ଆଚ୍ଛା।
ଉୁଁ।
ହଉ ଘର ପାଖାପାଖି ସମସ୍ତେ ଯିଏ ବି ସେମାନେ ଭଲ ନା କଣ?
ହଁ ହଁ ସେମିତି ଭଲ।
ଆଚ୍ଛା।
ହଁ। ହୁଁ ଆଉ ତମର ସେପଟୁ କଣ ମାନେ ପୂଜା ପର୍ବ କଣ ସବୁ ଭଲ ହୁଏ?
ଆମର ସବୁ ପୂଜା ତ ଏଠି ସବୁ ଭଲ ହିଁ ହୁଏ ଗଣେଶ ପୂଜାରେ ଆମ ଗାଁ ରେ ତବୁ ହୁଏ ଭଲ।
ହୁଁ।
ଆଉ ଆମେ ତ ଘରେ ବି ସବୁ ନିଜେ ପୂଜା କରୁ ସରସ୍ଵତୀ ପୂଜା ଗଣେଶ ପୂଜା। ଉଁ ଜନ୍ମାଷ୍ଟମୀ ସବୁ ପୂଜା ଆମର ଘରେ ହୁଏ।
ଆଚ୍ଛା। ଆମର କିନ୍ତୁ ଏପଟେ ଲକ୍ଷ୍ମୀ ପୂଜାଟା ମାନେ ବେଶୀ ଭଲ ସେ ହୁଏ ମାନେ ଗାଁରେ ହୁଏ ତ ଗାଁରେ ସବୁ ମିଶିକି କରନ୍ତି ଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାରେ ହଁ ସେଇଟା ବଢ଼ିଆ ସେ ପୂଜା ହୁଏ। ହୁଁ ହୁଁ ହୁଁ। ଆମର ସେଇଠି ମାନେ ବହୁତ ସାରା ଗାଁ ଅଛି ଯେତେଟା ଗାଁ ଅଛି ସବୁ ସେତେଟା ସବୁ ଆମର ଠାକୁର ହୁଅନ୍ତି। ବଢ଼ିଆ ଲାଗେ ସେଇ ଟାଇମରେ ପୂଜା ଆମର ହୁଏ ତିନି ଚାରି ଦିନ ପୁରା ପୂଜା ହୁଏ ମସ୍ତ ଲାଗେ ପୁରା।
ଆଚ୍ଛା ଆମର ବି ହୁଏ ଏପଟେ କିନ୍ତୁ ଟିକେ ଘରଠୁ ଦୂରରେ ହୁଏ ଆଉ। କିନ୍ତୁ ଭଲ ପୂଜା ହୁଏ ଆମର ଗଣେଶ ପୂଜା ଘେରିକା ବି ସବୁ ଉଁ ପାଖାପାଖି କି ପାଖାପାଖି ସବୁ ପିଲା କରନ୍ତି। ଆଉ ବି ପୂଜା ବି ଆମେ ବି ଘରେ କରୁ।
ତମର ମାନେ ଘର ଗାଁରେ ଖି ମାନେ ବଜାର ପାଖ୍
ହଁ ଗାଁ ରେ ହଁ ଗାଁ ରେ ହିଁ ଯାଉଛୁ ଆମେ କିନ୍ତୁ ବଜାର ପାଖାପାଖି ରୋଡ ଆମର ମେନ ରୋଡ କମ ବାଟ ବହୁତ।
ହୁଁ ଆମର ବି ସେମ୍ ଆମର ବି ସେ ଆମର ଏଇ ଗାଁରେ ହିଁ ଯାଉଛି କିନ୍ତୁ ଆମ ମାର୍କେଟ ପାଖ।
ଆମେ ତ ସବୁଦିନ ସନ୍ଧ୍ୟାବେଳେ ମୋ ଭାଇର ମୋର ଯାଇକି ବୁଲୁ। ସନ୍ଧ୍ୟା ହବ ମାନେ ଆମେ ଯିବୁ ବୁଲିବା ପାଇଁ।
ହୁଁ ବଢିଆ ବଢିଆ।
ଆମର ଟିକେ ଆ ବୁଲାବୁଲି ମୋ ଭାଇ କହିବ ଚାଲ ଚାଲ ଚାଲ ଜିଦି କରିବ ଆମେ ତାପରେ ଯାଉ। ବୁଲାବୁଲି କରିବା ପାଇଁ କିଛି
ହୁଁ। ଖାଇବା କଣ ଫାଷ୍ଟଫୁଡ଼ ଆଇଟମ୍ କଣ ଖାଇବାକୁ ଭଲ ଲାଗେ?
ହ ଖାଇବା ଖାଇବା ଫାଷ୍ଟ ଫୁଡ ଆଇଟ୍ ଉପରେ ତ ଯାହାବି କହିବ ମତେ ସବୁ ଭଲ ଲାଗେ।
ହଁ। ହୁଁ।
ଆଉ ତମର କଣ ପସନ୍ଦ?
ମୋର ସବୁ ମୋର ଭଲ ଲାଗେ ମତେ ରୋଲ ଖୁଆଇ ଖାଇବାକୁ ଭଲ ଲାଗେ ଯୋଉଟାକ ଚିକେନ ରୋଲ ଅଣ୍ଡା ରୋଲ ଗୁଡାକ ସେ ସେ ତ ବହୁତ ଭଲ ଲାଗେ ଖାଇବା ପାଇଁ। ଆଉ ତାକୁ ଛାଡ଼ିଲେ ମାନେ ଗୁପଚୁପ୍ ବି ବହୁତ ଭଲ ଲାଗେ ଖାଇଆ ପାଇଁ ଗୁପଚୁପ୍ ଆମେ ଗୋଟେ ଖାଉ। ଚୁପ୍ ଚାଟ୍ ଗୁଡ଼ା ତ ସବୁ ଖାଅ।
ଉଁ ସେୟା।
ହୁଁ। ହୁଁ ଆଉ? ହାଲୋ।
ଉଁ।
ହାଲୋ।
ହଁ ଶୁଭିଲାନି କଁ କହିଲ?
ମୁଁ କହିଲି ଘରେ ତମେ ରୋଷେଇ କର ନା ମାମା ରୋଷେଇ କରନ୍ତି?
ନା ନା ମମି ହିଁ କରେ କିନ୍ତୁ ମୁଁ କେବେ କେବେ ହେଲ୍ପ କରେ ଆଉ।
ଆଚ୍ଛା ଆମର ବି ସେମ୍ ମୁଁ ଆମର ବି ସେୟା ଘରେ ମମି ହିଁ ରୋଷେଇ କରନ୍ତି ମୁଁ ବାସ କେତ୍‌ ତଳେ କେମିତି ଟିକେ ହେଲପ୍ କରେ ନ ହେଲେ ନାଇଁ ସେ ସବୁକରେ।
ରନ୍ଧ ସବୁ ବହୁତ ଟେଷ୍ଟି ସେ ସବୁ ଖାଇବାକୁ ପଡିବ ତାନେ। ଆଉ କୁଅ
ଉଁ ଆଉ କୁଅ ତମେ କଣ ପଢାପଢି କଣ ସବୁ ତମର ଚାଲିଛି ପଢାପଢି।
ପଢାପଢି ତ ସରିଲାଣି ମୋର ଏବେ ମାନେ ପ୍ରେଜେଣ୍ଟ ରେ କିଛି କରୁନି। ପଢାପଢି ସରିଗଲାଣି ଗ୍ରାଜୁଏସନ ସରିଗଲାଣି।
ଆଚ୍ଛା
ଏବେ ତ କମ୍ପ୍ୟୁଟର କ୍ଲାସ ଚାଲିଥିଲା ତାପରେ ସିଏ ଆଜି ଏକ୍ଜାମ ଥିଲା ସରିଗଲା ଆଉ। ଆଉ ଯଦି କିଛି କମ୍ପ୍ୟୁଟରରେ କୋର୍ସ କରି କରିବି ଫାଇନାଲ କିଛି କରିନହିଁ କିନ୍ତୁ କରିବି ଯଦି ଆଉ।
ଆଚ୍ଛା
ତମର ପଢ଼ାପଢି କଣ ଚାଲିଛି?
ହଁ ମୋର ଗ୍ରାଜୁଏସନ୍ ସରିଗଲାଣି ଗ୍ରାଜୁଏସନ୍ ପରେ ମାଷ୍ଟର ଡିଗ୍ରୀ ବି ମୋର ସରିଲାଣି ଏବେ ବୟସ କାଲି ଜବ୍ ପାଇଁକ ୱଟ୍ କରିଛି ଜବ୍ ପାଇଁକି ନୂଆ ଦେଖୁଛି କେଉଁଠି ଜବ୍ ହେଲେ ଜବ୍ କରିବି ଆଉ।
ହଁ ମୁଁ ବି ଯଦି ଆଉ ଉପରେ କଣ ମୋର ଗ୍ରାଜୁଏସନ ସରିଲାଣି ଆଉ କିଛି ପୋଷ୍ଟ ଗ୍ରାଜୁଏସନ କି ଯଦି ହେଲା କିଛି ମାଷ୍ଟର ଡିଗ୍ରୀ କରିବାର ଅଛି। ଯଦି ହେଲା ତ କରିବି ନ ତ ତାଲେ ଦେଖିବା ଯଦି ଜବ କୋଉଠି ହେଲା ବି କରିବି ଆଉ।
ଆଚ୍ଛା ବଢ଼ିଆ
ଆଉ
ତମର ସବୁ କଣ ପୂଜା ଘରେ ହୁଏ ନା ନାଇଁ?
ହଁ ହଁ ଆମର ବି ହୁଏ। ଆମର ତ ଏପଟେ ଆମେ ସେମିତି ତ ଗଣେଶ ପୂଜା ସରସ୍ଵତୀ ପୂଜା ବି ହୁଏ। ଆମର ଏପଟେ ଖୁଦୁରୁକୁଣୀ ପୂଜା ବି ବଢ଼ିଆ ଆମେ କରୁ ଏପଟେ ବଢ଼ିଆ ସେ ପୁରା ସେଲିବ୍ରେଟ୍ କରନ୍ତି। ଗାଁ ରେ ବହୁତ ସାରା ଠାକୁର ହୁଅନ୍ତି। ବହୁତ ବଢ଼ିଆ ସେ ଆମେ କରୁ ପୂଜା। ମିଶିକି ଗାଁ ଝିଅ ମାନେ ସେଇଟ
ଆମର ବି ଏପଟେ ହୁଏ ଗାଁ ଝିଅ ମାନେ ଆଗରୁ ତ ବହୁତ ଜଣ ଥିଲେ ଏବେ ସବୁ ନାହାନ୍ତି ସବୁ ପଳେଇଲେଣି। ଗଁ ରୁ ଏବେ ଆମେ ହେଲେ ଅଳ୍ପ ଜିତିକି ଅଛୁ ମିଶିକି କରୁଛୁ। ମାନେ ବାହା ହେଇକି ପଳେଇଲେଣି ସବୁ ବଡ ବଡ ପିଲା ଥିଲେ ଆମେ ଯେତେବେଳେ ଛୋଟ ଥିଲୁ ସେମାନେ ସବୁ କରୁଥିଲେ। ସେମାନେ ସବୁ ବାହା ହେଇକି ପଳେଇିଲେଣି ଆମେ ବି ଅଳ୍ପ ପିଲା ଅଛୁ କରୁଛୁ।
ଆଚ୍ଛା
ଆଉ ଏବେ ରଜ ଗଲା କଣ ସେଲିବ୍ରେଟ୍ କଲ?
ହଁ ରଜ ତ ବହୁତ ବଢ଼ିଆ ସେ ସେଲିବ୍ରେଟ୍ ହୁଏ ଆମର ଏପଟେ, ରଜ ଦୋଳି, ପାନ, ନୂଆ ଡ୍ରେସ୍ ପୋଡ଼ ପିଠା ଆଉ ସବୁବେଳେଆ ସେ ଆମ ଘର ପାଖରେ ବି ଦୋଳି ଲଗାଉ, ଦୋଳି ସଜାଉ ସମସ୍ତେ ଦୋଳି ଖେଳିବୁ ଛୋଟ ପିଲାମାନେ ବଡ଼ ପିଲାମାନେ ସମସ୍ତେ ମିଶିକି ଦୋଳି ଖେଳିବୁ। ଆଉ ପୋଡ଼ପିଠା ନୂଆ ଡ୍ରେସ୍ ତ ଜାବିହେଲେ ପିନ୍ଧାହବ, ଅଳତା ସବୁ ପୁରା ବଢିଆ ସେ ମାନେ କରୁ ଆମେ ବୁଲା ବୁଲି ପୁରା ତିନି ଦିନ ଆମର ପୁରା ବହୁତ ମଜା ମସ୍ତି ଏତି ବୁଲାବୁଲି ହୁଏ ସାଙ୍ଗ ଘରକୁ ବି ଯାଉ ବୁଲେଇ ପାଇଁକି। ମୁଁ ଯାଇଥିଲି ଥିଲୁ ବଢ଼ିଆ ସେ ବୂଜା କରିଥିଲୁ ଆମେ ଏତ ବଢ଼ିଆ ସେ ସେଲିବ୍ରେଟ୍ କରିଥିଲୁ। ହୁଁ ତମର କଣ କେମିତି ରଜ ହୁଏ।
ଆମର ବି ସେମିତି ସେଇ ଦୋଳି ଫୋଳି ଲାଗେ ବେଶୀ ତ ପିଲା ନାହାନ୍ତି ଆମ ଘର ପାଖାପାଖି ଯେ ଏତିକି ଆମେ ସବୁ ମିଶିକି ଦୋଳି ଖେଳୁ। ଦୋଳି ବି ଆମେ ବି ସଜାଉ କ ଏବେ ଯାଇଥିଲୁ ଏ ବର୍ଷ ସବୁ ମୋ ଭାଇ ସାଙ୍ଗେ ଯାଇଥିଲୁ ବୁଲିକି ଆସିଲୁ ସବୁ।
ହଁ
ହୁଁ ବୁଲାବୁଲି ବହୁତ ଜାଗା କରିକି ଆସିଛି। ଦି ଦିନ ପୁରା ଦି ଦିନ ରଜ ପୁରା ଯାଇକି ବୁଲାବୁଲି କରୁଚୁ। ଖାଲି ମଝିରଜରେ ଯାଇନଥିଲୁ
ହୁଁ ବଢ଼ିଆ ଆଉ।
ହୁଁ।
ହଁ
ହଉ।
ଆଉ କଣ କୁହ ତମେ।
କଣ କହିଲ ଶୁଭିଲାନି।
ମୁଁ କହିଲି କଣ କୁହ ତମେ।
ହଁ ଆଉ କଣ ଏଇଆ ଆଉ ସବୁ। ରଜରେ କଣ ସବୁ ନୂଆ ଡ୍ରେସ୍ ଆଣିଥିଲ।
ନୂଆ ଡ୍ରେସ୍ ଆଣିଥିଲି ଜିନ୍ସ ଆଣିଥିଲି କୁର୍ତ୍ତା ଆଣିଥିଲି। ଏମିତି ଆଉ ଡ୍ରେସ୍ ତମର।
ହଁ ମୁଁ ବି ସେଇ ସେମ ଜିନ୍ସ ଆଣିଥିଲି ଟପ୍ସ ଆଣିଥିଲି ଆଉ।